ହଁ। ଆଉ କଣ କରିଥିଲ? ଏଇ କିଛି ନାଇଁ ଗଡିଥିଲି।
ଏଇତ ଆଉ ଏଇନା କେ। ଟାଇମ ଟା ସେଇଆ ସମସ୍ତେ ଗଡିବେ ଉଠିବେ। ଆଉ ଖାଇଚ କଣ?
ଆଜି ଭାତ, ଭାତ, ଡାଲି, ଭେଣ୍ଡି ଭଜା।
ହୁଁ
ହୁଁ
ଆଉ
ଆଉ ଭଲ ତ।
ହଁ ସବୁ ଭଲ। ଦେହ ଟିକେ ଏମତି ଖରାପ ହେଇଯାଉଚି। ଥଣ୍ଡା ପାଗ ଦେଖୁନା ଚେଞ୍ଜ ହଉଚି ଆମର ଆଡେ ବର୍ଷା ହଉଚି। ଖରା ହଉଚି ଆଉ ସେଥି ପାଇଁ ଥଣ୍ଡା ହେଇଯାଉଚି ଯେତେବେଳେ ଜର ପୁରଉଚି ଏମତି ଦେହଟା ହ ଉଚି ଆଉ ତମର?
ହଁ ନାଁ ମୋର ତ ଏବେ ଠିକ ଅଛି।
ହଁ।
ହଁ
ଆଉ କଣ କରୁଚ?
ଆଉ
ଗଡୁଥିଲ ଉଠିଲ ଆଉ।
ହଁ
ହଁ
ଆଉ ତୁମ ସେପଟେ କେମିତି ପର୍ବପର୍ବାଣୀ?
ଆମ ଏକଡେ ପ୍ରସିଦ୍ଧ ସବୁଠୁ ଆମ ଏଠି ଲକ୍ଷ୍ମୀ ପୂଜା ଆମର ତ ଏଠି ବହୁତ ସାରା ପୂଜା ଅଛି।
ଏଇ ଗଜଲକ୍ଷ୍ମୀ ପୂଜା ନା ଆ ର। ଆଛା ହଁ।
ହ ମାନେ ବହୁତ ସାରା ପୂଜା ପ୍ରସିଦ୍ଧ ଅଛି। କିନ୍ତୁ ଏମିତି ଆମ ସାଇଟା। ତ ଯାଜପୁର ର ଏମିତି ଗୋଟେ ଜିଲ୍ଲା ସେଇ ଆମ ଜିଲ୍ଲା ଟା ସେଇଠି। ତ ଏମିତି ଗଜ ଲ ଲକ୍ଷ୍ମୀ ହୁଏ ଆମ ଏରିଆରେ ବହୁତ ବଡ ଆକାରରେ ପାଞ୍ଚ ଦିନ ଯାଙ୍କ ଯୋଉ ନା ହଁ ପାଞ୍ଚ ଦିନ ଆମ ଗାଁ ରେ ପୁରା ପାଳନ କରାଯାଏ।
ହଁ।
କୁମାର ପୂର୍ଣ୍ଣିମା ପଡେ ଜାଣିଛ କୁମାର ପୂର୍ଣ୍ଣିମା ତାପରେ ଗଜଲକ୍ଷ୍ମୀ ହଁ ସେ ପାଞ୍ଚ ଦିନ ଯାକ ହୁଏ ଆମର ଆଡେ। ପାଞ୍ଚ ଦିନ ଭିତରେ ଗୋ ଫାଷ୍ଟ ଦିନ ଠାକୁରଙ୍କ ପୂଜା ହୁଏ ପ୍ରତିଷ୍ଠା ହେବେ। ପୂଜା ହେବେ କଳସ ବୁଡା ହବ।
ହଁ ହଁ।
ତାପରେ ଏମତି ପାଲା ହୁଏ ଜାଣିଛ ନା।
ହଁ ହଁ ଜାଣିଛି।
ହଁ ପାଲା ହୁଏ ଦି ଦିନ ଦି ରାତି ପାଲା ହବ।
ହଁ।
ତାପରେ ଚାରି ଦିନ କୁ ଯୋଉ ହଉଚି ଛୋଟ ଛୁଆ ମାନଙ୍କର ଡ୍ୟାନ୍ସ ରଖାହବ। ଯୋଉ ଡ୍ୟାନ୍ସ ସ୍କୁଲ ରେ ସମସ୍ତେ ଡ୍ୟାନ୍ସ ଶିଖନ୍ତି ସେମାନେ ଆସି ଡ୍ୟାନ୍ସ କରିବେ ଛୋଟ ତାଙ୍କ ପାଇଁ ଉପହାର ଅଛି ଯିଏ ଫାଷ୍ଟ ହବ ତାଙ୍କ ପୁଅ ପ୍ରାଇସ୍ ଏମିତି ସବୁ ଅଛି ଆଉ ତା ପରଦିନ ଏମ୍ତି ଭୋଜି ହୁଏ ବଡ ଆକାରେ ପୁରା ଗାଁ ମା ବଜାରରେ ଯେତିକି ଲୋକ ସମେସ୍ତେ ସମସ୍ତଙ୍କ ପାଇଁ
ହୁଁ-ହୁଁ।
ଆଉ ଏମ୍ତି ଲାଷ୍ଟେ ଦିନ ଭସାଣି ହୁଏ। ସିନ୍ଘବାଜା ଡିଜେ ହଁ। ହଁ କିନ୍ତୁ ଝିଅ ପିଲା କେହି ନାଚନ୍ତିନି, ପୁଅ ପିଲା ସମସ୍ତେ
ଆଚ୍ଛା ହଁ।
ସବୁ ପୁଅ ପିଲା ମାନେ ଆମ ଘରେ ସବୁ ବାପା ହରିକା ସବୁ ଦାଦା ହରିକା ଏଇ ମାନଙ୍କର ସବୁ ଖୁସି ଆଉ, ସେ ପୁରା କରନ୍ତି।
ଆଉ ବାରାତି ଏଇ ହଉଛି ପୁଅ ପିଲା ମାନଙ୍କର।
ହଁ ବାରାତିରେ କିନ୍ତୁ ଆମେ ଝିଅ ପିଲା ମାନ ଛାଡୁନା ଏଠି।
ଓହୋ, ତାହେଲେ ମାନେ ତୁମ ପଟେ ବି ବାରତି ଝିଅ ପିଲା ଯାଆନ୍ତି, ଆମ ପଟେ ଏବେ-ଏବେ ଚାଲି କିଛି ଝିଅ ଛୁଆ ନହେଲେ ଆଗରୁ ଝିଅ ଛୁଆକୁ ନେଉ ନଥିଲେ।
ହଁ, ହଁ ଆଗରୁ ହୁଏନା ଝିଅ ପିଲା କାଇଁ ନାଚିବ ଇଏ କରିବ ପିଲା ନାଚୁଚ ତମେ ନାଚ ନା ଏମ୍ତି ହୁଅନ୍ତି, ନା-ନା ଆମର ଏମ୍ତି କିଛି ନାହିଁ ଆମର ସବୁ ଝିଅ ପିଲା ଓଲ୍ଟି ପୁଅ ପିଲା କେହି ମଦ ପିଇକି କିଏ ଯାଇଁକି କୁଆଡେ ପଡିଥିବ, ଝିଅ ପିଲା ହିଁ ନାଚୁଥିବେ ଝିଅ ପିଲା ସ୍ତ୍ରୀ ଲୋକ ସବୁ ନାଚନ୍ତି।
ହଁ।
ହଁ ଭସାଣି ଏମ୍ତି ହୁଏ, ତାପରେ ଭୋଜି ଖରାବେଳେ
ବହୁତୁ ସେଇ ମାନେ ସମୟଟା ବହୁତୁ ଆନ ନ୍ଦ ଲାଗୁଥିବ, ମାନେ ଗାଁରେ ପର୍ବ
ହଁ ପୁରା ସଜାସଜି ଗାଁ ଟା ପୁରା ହେଇଥିବ, ଆଉ ଲାଇଟି ହେରିକା ଲଗା ହେଇଚି। ପାଞ୍ଚ ଦିନ ଯାକ ଫେରେ ଘରେ ରୋଷେଇ ସମସ୍ତଙ୍କର ବନ୍ଦ, ଆମ ଗାଁ ରେ ଘରେ ରୋ ସେଇ ବନ୍ଦ ଥିବ ଖରାବେଳେ ଭୋଜି ହବ ସେଇଠି ନୀତି ହବ ଠାକୁରଙ୍କର ଅରୁଆ ଡାଲମା ସବୁ ଖାଇବା କୁ ଯିବେ, ଆଉ ଅଁ ତାରେ ରାତିକି ସନ୍ଧ୍ୟା ବେଳୁକୁ ଘରେ ଖାଇକି ସମସ୍ତେ ଯିବେ ପାଲା ଦେଖିଆ ପାଇଁ, ନାଚ ଦେଖିଆ ପାଇଁ ତ ରୋଷେଇ ବନ୍ଦ
ହୁଁ। ଆମର୍ କରନ୍ତି ଯେ ଆମ ଗଜଲକ୍ଷ୍ମୀ କରନ୍ତିନି, ଆଉ ମାର୍ଗଶିର ମାସରେ ଯୋଉ ଗୁରୁବାର ଲକ୍ଷ୍ମୀ ପୂଜା ହୁଏ
ହଁ-ହଁ ସେ
ସେଇ ହଁ ସେ ଲକ୍ଷ୍ମୀ ପୂଜା ଆମର କରନ୍ତି ଯେ ଆମ ଗାଁ ରେ ତିନି ଦିନ୍ ହିଁ ରଖା ହୁଏ।
ହଁ।
ହଁ ସେଇ କଳସ ଫଳସ ସବୁ ଅଣା ହୁଏ। ହଁ ସେ ତିନ୍ ଦିନ୍ ଯାକ ତ ଗାଁ ଟା ପୁରା ଗାଁ ମାହଲ୍ ଟା ପୁରା ଭଲ ଥାଏ। ହୁଁ, ଏତେ ବଡ ଆକାରରେ ହୁଏନି ତୁମେ ଯେମ୍ତି କହିଲ ମାନେ କି ହଁ ପୂଜା ଦିନ କଳସ ଅଣା ହୁଏ, ପୂଜା ହୁଏ ପୁଣି ତା ଆର ଦିନ ବିସର୍ଜନ୍ ପରେ ଗୋଟେ ଭୋଗ କରା ହୁଏ, ମା ଙ୍କର ଭୋ ଗ। ସେଇ ଭୋଗଟା ମାନେ ଗାଁକୁ ବଣ୍ଟା ହୁଏ, ଆଉ ବେସି ରୁ ବେଶୀ କିଛି କରା ନ ହୁଏନି ତୁମେ ଯୋଉ ଗାଁରେ ଭଜି ଟାଇପ୍ ର ହୁଏ, ଆମ ସେମ୍ତି କରା ହୁଏନି। ଆଉ ଛୋଟ ଆକାରରେ ହୁଏ?
ଆଉ ଏମ୍ତି କଣ ଥିବ ସେକଡେ ଏମ୍ତି ବଡ ଆକାରରେ ଭୋଜି ଭୋଜି ହୁଏନି।
ଅଁ ସେ ଟାଇମ୍ ଟା କହିଲେ ବଡ ଆକାରରେ ଭୋଜି କହିଲେ ଆମ ତ ଗାଁ କଥା କହିଲି ଆମର ଯୋଉ ବଜାର ମୀନା ବଜାର ହେଲା ସେଠି ଗଣେଶ୍ ପୂଜା ପୁଣି ଦୁର୍ଗା ପୂଜା
ସରସ୍ଵତୀ ପୂଜା ଏଉରା ସବୁ ତ ହୁଏନି ନା।
ଏ ସରସ୍ଵତୀ ପୂଜାଟା ହୁଏନି କାହିଁ ନା ଆମ ଅଞ୍ଚଳରେ ସେଇ ଯୋଉ ବୋହୋଳଦା ଏରିଆଟାରେ ମା ଅଛ ଅଛନ୍ତି ନା ଏଇ ମା କିଚକଶ୍ଵରୀ ମା। ଯେହେତୁ କିଚକଶ୍ଵରୀ ମା ଅଛନ୍ତି ଅଲଗା ଦେବୀ ମାଙ୍କର ପୂଜା ସେଇଠି ଚଳା ନାଇଁ ଆମର।
ଓହୋ ଖାଲି ବି ସେଇ ଜଣ ଦେବୀଙ୍କର ହୁଏ।
ହଁ ଜଣଦେବୀଙ୍କର ହୁଏ ହଁ ଦେବତା ମାନଙ୍କର ହୁଏ ହଁ ଆଉ କଣସି ସି ଦେବି ସେଠି ଚାମଚ ଚଡା ହିଁ ନାଇଁ। ହେମତି ଗ ସେଇପରେ ଗଣେଶ ପୂଜା ହିଁ ହୁଏ ବଡ ଆକାରେ ସେ ବଜାରରେ ଗଣେଶ୍ ପୂଜା ପୁଣି ଦୁର୍ଗା ପୂଜା ବି ହୁଏ ଯେ ଯେମିତି ନୀତି ନିୟମରେ ହୁଏ ସେ ଭଳିଆ ମନ୍ଦିରରେ ହୁଏ। କିନ୍ତୁ ମେଢ ଫେଢ ହୁଏ ନାଇ ଆମର୍।
ହୁଁ ଆମ ଆଡେ ସେମିତି ହୁଏନା କିନ୍ତୁ କଟକ ଭୁବନେଶ୍ଵର ଏଗୁରା ସବୁଆଡେ ବଡ ବଡ ଆମେ ଯାଉ ସବୁ ଦେଖିବା ପାଇଁ ଦଶହରା ପୁରା ସବୁ ଛକେ ଛକେ ପଡିଥିବ ବଡ ଆ ଆକାରେ ହଉଥିବ ବଡ ବଡ ମେଢା ଦେଖିବା ପାଇଁ ହଁ। ଆମେ ସାଡେ ଯାଇୁନୁ କଟ୍ ଠିକ୍ ଭୁବନେଶ୍ୱର ଯାଇଚୁ ଆଉ ସେଇଠୁ ଦେଖୁଚୁ ଯା, ଆମେ ଶୁଣୁ ବାରିପଦା ହେରିକା ସବୁଆଡେ ହୁଏ। କଲିକତା ସବୁଆଡେ ହୁଏ ଭଲ୍ ସେ।
ବଡ ବଡ ହୁଏ ଥିମ୍ ଅନୁଯାୟୀ ହୁଏ।
ହଁ।
ହଁ।
ଓ କିଛି ରାହି ଏମିତି ଗୁମ୍ଫା ଭଳିଆ ହୁଏ ଭୁବନେଶ୍ୱରରେ ଆମ୍ ଥରେ ଯାଇଥିଲୁ ଦେଖିଥିଲୁ ପୁରା ଗୁମ୍ଫା। ଭୂତର ଗୁମ୍ଫାରେ ରାକ୍ଷସର ଗୁମ୍ଫାରେ ଠାକୁର ହେଇଥିଲେ।
ହଁ ଏପଟେ ଜାଣିଛ ଟାଟାନଗର?
ନା ମୁଁ ଜାଣିନି ମୋତେ କୁଆଡେ କିଛି।
ହଁ ଏଇ ଦୁର୍ଗା ପୂଜା ପାଇଁ ଫେମସ୍ ଟାଟା ନଗର୍। ବହୁତ୍ ବିରାଟ ବଡ ହଁ ବହୁତ୍ ବିରାଟ ବଡ ବଡ ମେଢ।
ଉଁ ହୁଁ।
ହୁଁ।
ଓ ଆମର ଏଇଠି ଆଉ ଯୋଉ ଯୋ ଗଜଲକ୍ଷ୍ମୀ କହିଲ ଏଟା ଗାଁ ରେ ହୁଏ ମାନେ ଏଟା କାର୍ତ୍ତିକ ପୂର୍ଣ୍ଣିମା ଟାଇମ୍ ଯୋ ଲକ୍ଷ୍ମୀ ପୂଜା ହୁଏ ଏରା ସେଇଟା ଆଉ ଗୋଟେ ଗଜଲକ୍ଷ୍ମୀ ମି ଆଉ ଗୋରେ ଲକ୍ଷ୍ମୀପୂଜା ହୁଏ ସେଟା ହଉଚି ଡିସେମ୍ବର ଲାଷ୍ଟ ଆଡୁକୁ ହୁଏ ଆମର ପୁରା ଡିସେମ୍ବର ପଚିଶି ରୁ ଖ୍ରୀଷ୍ଟମାସ ରେ ହଁ ସେ କଁ ଲକ୍ଷ୍ମୀପୂଜା ତ ସମସ୍ତେ କୁହନ୍ତି ଆଉ ମୁଁ
ହଁ ହଁ ଆମ ସେଇ ଲକ୍ଷ୍ମୀପୂଜା ହୁଏ ହଁ। ସେଟା ମାର୍ଗଶିର ମାସରେ ହଁ ଡିସେମ୍ବର ଲାଷ୍ଟ ଆଡକୁ ସେଟା ହୁଏ।
ଆମର ସେଇ ଡିସେମ୍ବର ପଚିଶି ରୁ ଜାନୁଆରୀ ପନ୍ଦର ଏତେ ଯାଙ୍କ ପୁରା ରହିବ ପୁରା ବଡ ଆକାରରେ ହୁଏ ଜାଣିିଚ। ପୁରା ଦୋଳି ଏରିକା ପଡିଥିବ ସବୁ ପୁରା ମହୋତ୍ସ-ବ ମହୋତ୍ସବ କୁହନ୍ତି ଯାର୍ କା ମହୋତ୍ସବ ସେଟା ଧର୍ମଶାଳା ମହୋତ୍ସବ ଯୋଉ ପୁରା ବଡ ଆ କାରରେ ହୁଏ ସବୁ ଦୋଳି ହେରିଆ ଦୋକାନ ହେରିକା ସବୁ ପଡ଼ିଥାଏ। ଆଉ ଏଥରକ କେମିତି ଆଥର ସ ସବୁବେଳେ ଖାଲି କରନ୍ତି ଯୋଉଚି ଦୋକାନ ହେରିଆ ପଡିଯାଏ ନର୍ମାଲ୍ ଖାଇବା ଦୋକାନ ଇଏ ଦୋଳି ଏତିକି।
ହଁ।
ଏଥର ପୁରା ଭ ଭଲ ସେ କରିଥିଲେ ଦୋଳି ପୁରା ଅଲଗା ଗୋଟେ ପଡିଆରେ ହେଇଥିଲା ଖାଲି ଦୋଳି ଆଉ ଛୋଟ ମୋଟ ଦୋକାନ ହେରିକା ପଡି ଥିଲା ଆଉ ସେ ଯୁ ବଡ ହଉ ଯଉଠି ବଡ ପଡିଆରେ ହୁଏ ସେଠି ଖାଲି ଖାଇବା ହଉଥିଲା। ଆଉ ଯୁ ହଉଚି ଏ ଆଜିକାଲି ସେଲଫିଷ୍ଟାଣ୍ଡ ଯେମତି ସେ ଫି ଉଠେଇବା ପାଇଁ ହଉନି ସେମତି ସେ। ସେଥି ପାଇଁ ସମସ୍ତେ କରିଥିଲେ କୋଣାର୍କ ମାନେ ସବୁ ଇଏରେ।
ହଁ।
ମାନେ ଚିତ୍ର କରିଥିଲେ ନହେଲେ ଏମିତି କଁ କେମିତି ବନାନ୍ତି କେଜାଣି ଯଉ ଚିଜିସ୍ଉରା ସବୁ ଥିଲା।
ଜଗନ୍ନାଥଙ୍କ ପୁରୀ ମନ୍ଦିର ଏମିତି ସବୁ ଫଟୋ ଦ୍ଵାରା ଏମିତି ପୁରା କରିକି ଭୋଗ ଗୋଟେ ଗଛକୁ ସଜେଇକି ଏମତି କରିଥିଲେ ଭଲସେ କରିଥିଲେ ଷ୍ଟେଜ ଟା ବି ହେଇଥିଲା ତମେ ଦେଖିବ କହିବ ପୁରା ବାହାରେ କି ହିନ୍ଦୀ ବଲିଉଡ ର କି ଷ୍ଟେଜ ଟା ପୁରା। ସେମିତିକୁ ବନେଇଥିଲେ ମସ୍ତେ। ଏମିତି ବନଉଛନ୍ତି ଆଉ ତମର ହେଇଠି କଣ ଏମି
ଆମର ତ ସେମିତି ଆଉ କିଛି ନୁହେଁ ଆମର ମାନେ ସେ ମାନେ ଗାଁ ଏରିଆ ଟାଇପର‌ ନା।
ହୁଁ।
ହଁ ସେଇ ଗଣେଶ ପୂଜାରେ ହିଁ ଆମ ଯାହା ମେଳା ଫେଳା ବସିଥାଏ। ହଁ ସେଇ ଗଣେଶ ପୂଜା ଟାଇମ ରେ ହିଁ ଆମର ଟିକେ ଭଲ ମାନେ ରାସ୍ତାଘାଟ ପୁରା ମାର୍କେଟ ଟା ସଜା ହେଇଥାଏ। ପୁଣି ଦୁର୍ଗା ପୂଜା ଟାଇମ୍ ରେ ସଜା ହେଇଥାଏ ସେ ଭଳିଆ କିନ୍ତୁ ଗଣେଶ ପୂଜା ଟାଇମରେ ପୁଣି ସେଇ ଯୋ ଛୋଟ ଛୋଟ ମେଳା ମାନେ ବଜାର ଟାଇପ ର ହୁଏ ନି ନା?
ହୁଁ। ଗଣେଶ ପୂଜା ହେରିକା ଆମ ଆଡେ କେମିତି କରୁଛନ୍ତି କହିଲ ଆମ ମାନେ ସମସ୍ତେ ନିଜ ନିଜ ଘରେ ପୂଜା କରିଦେଲେଣି ସମସ୍ତଙ୍କର ଗଣେଶ ଠାକୁର ଅଛନ୍ତି ତ ଗଣେଶ ପୂଜା ସମସ୍ତେ କରିଦେଲେଣି।
ଆମ ଗାଁରେ ବି ହୁଏ ଗଣେଶ ପୂଜା। ପୁଣି ସେ ଯଉ ମାର୍କେଟ ମାର୍କେଟ ରେ ବି ହୁଏ।
ହଁ। ଏଠି ଆମର ଘରେ ଆମ ଘରେ ହଉଚି ଆମର ଗୋଟେ ଗଣେଶ ବ ବସିଛନ୍ତି ଇଏ ପଥର ତିଆରି ଘରେ ଆଗରେ ପୁରା ବସିଛନ୍ତି ବୋଲି ଆମର ଜେଜେ ମାନେ ମୋ ଜେଜେଙ୍କ ଇଏରୁୁ ସେବେଠୁ କରନ୍ତି ମୋ ଜେଜେ କରନ୍ତି। ତାପରେ ଏବେ ବାପା ହେରିକା ଜେଜେ ଯେହେ ନାହାଁନ୍ତି ତ ବାପା ହେରିକା ସବୁ ଭଲସେ କରୁଛନ୍ତି ମାନେ ଏମିତି ଭୋଜି ଫୋଜି ଆଗରୁ ହୁଏ ଏଥର ଭୋ ଭୋଜି ଫୋଜି ହଉନି ଖାଲି ଏମିତି ଠାକୁରଙ୍କ ପାଖରେ ପୂଜା ହଉଚି। ପିଠା ପଣା ହେରିକା ହଉଚି ସେ ପିଠା ପଣା ହିଁ ଏ ଆମ ସାହିରେ ଯେତିକି ଏମିତି ବାଣ୍ଟି ଦିଉ ସେତିକି। ନହେଲେଛ ସବୁ ଆମ ଗାଁ ରେ କରୁଛନ୍ତି ଆମ ଗାଁ ରେ ଦିପଟେ କରନ୍ତି ଆମ ଘ ଆମ ଘର ଟିକେ ମଝିଆ ମଝି ସେ ଟିକେ ବାଁ କଡୁକୁ କୁ ଗଲେ ସିଆଡେ ସବୁକରନ୍ତି ଇଆଡେ ଆଣୁ ଯୁଆଡେ ଅନେଇବୁ ତ ଗଣେଶ ପୂଜା ସବୁଆଡେ କରୁଛନ୍ତି। ଭୋଜି ଛୋ ପୁଅ ପିଲା ଗୁରା ମିଶି ଯାଉଛନ୍ତି ହଁ। ପୁଅପିଲା ମିଶିକି ପାଞ୍ଚ ଛଅଜଣ ପୁଅପିଲା ହେଲେ ସେ ଗଣେଶ ପୂଜା କଲେ ଏମିତି କରିକି କରୁଛନ୍ତି ସମସ୍ତେ।
ହଁ ନା ଆମ ଗାଁରେ ଆମ ଘରେ ଘରେ ହୁଏନି ଗାଁ ରେ ଗୋଟେ ହୁଏ। ସେଠି ମାନେ ଯେଉଁ ସେଇ ଚାନ୍ଦା ଉଠାନ୍ କୁହନ୍ ନେ ନା ଘରକୁୁ ଘର
ହଁ
ପୂଜା ପାଇଁ ସେ ପଇସା କଲେକ୍ସନ କରନ୍ତି ପୁଣି ପି ଯେ କି ହୁଏ ନ ହୁଏ ପୁଣି ସେ ପିଲା ପିଲା ସେମିତି ଦେବା ନେବା କରିକି ପୂଜା ପାରେଇ ଦିଅନ୍ତି ଆଉ।
ହଉ ହଉ ମୁଁ ପରେ ଫୋନ କରୁଚି ରଖୁଚି।
ହଉ ଠିକ୍ ଅଛି।
ଓ ହ।